ହ ଶୁଭୁଚି। ଚି କ କରୁଚ ଦି? ଉଆଓ। ଏଇଟା ଅଛି ସେ ଟିକେ ଥିଲ।
ହଁ ପା ବାର ନା।
କି କବର? ହ।
ଇ ଆସାଇମେଣ୍ଟ ଆସାଇମେଣ୍ଟ ଗୋ ଥିଲା ଲେ
କାହାର ମା ତମର ନା କାହାର ଓହୋ ହୋ ଏବେ କି ଆସମେଣ୍ଟ?
ଏଇ କଲେଜ ର ଆସାଇନ୍ ମେଣ୍ଟ।
ପିଜିି ଏ।
ନା ନା ସିଟି।
ସିଟି।
ହୁଁ ହୁଁ।
କରୁଛ କି? ନିମା ପଢିଆ। କୋଉ ବର୍ଷ ଜଏନକଲା ଗଲା ବର୍ଷ
ହଁ ଗଲା ବର୍ଷ ଆଡମିସନ କରିଛି ଆଉ।
ହୁଁ ହୁଁ ହୁଁ ସେଇଠି ଗମେଣ୍ଟ ରେ?
ଗ ମେଣ୍ଟ ରେ ଏକା
ହୁଁ ହୁଁ ପାଇଗଲ ତାହାଲେ ଲେନି। ବଢିଆ ମୋ ଠାରୁ ଦିଦି ବୋଲି ଭାବୁଛି।
ଦେଇଦେଲେ ଭଲ ହବ ଦେଇଦିଅ।
ଭଲ ହବନି?
ଭଲ ହବ।
ହଁ ଦେଖିବା ମିଳିଲେ ତ କେତେ ରେ କେତେ ରେ ପାଇଲ କେତେ ଥିଲା
ମୋର ମାର୍କ ରହିଥିଲା ଆ ଚାଳିଶି
ଓହୋ ଭଲ ଥିଲା ତ କଟ୍ ଅଫ୍ କେତେ କମ ତ ହେଇଥିଲା।
ଅଁ ହଁ ଆମର ବଧେ କମ ଯାଇ
ପଚିଶ ବୋଧେ।
ପଚିସ୍ ନାହି। ଏ ଇ ବତିଶ କି ଅଠତିରିଶ ବତିଶ କି କଣ ସେମିତି ଯାଇଥିଲା ବୋଧେ ମୋର ତ ଚାଳିଶ ଥିଲା ମୁଁ ପାଇଗଲି।
ହୁଁ ହୁଁ ହୁଁ ବିଡ଼ି ବି ଦେଇଥିଲା।
ନା ନା ସେଇଟା ଦେଇନି।
ଓହୋ। ହୁଁ ହୁଁ ସିଟି ତ କମ ନହୁଉଛି ଯେ ଆଣିଲ ପର କଥା ପଢିକି। ଦେଲ ଲ ପଢିକି।
ନ ପଢ଼ିକି।
ଯା ହଉ। ଦେଖି କଣ ହଉଛି ଏଥର?
ସହଜ ପଢି ଥାଉ ଯେ କୋସଚୀନ୍ ଯାହା ସବୁ ଆଗରୁ ପଢିଥିବ ତମେ। ସେଇ ବିଷୟରୁ ହିଁ ତ ଆସୁଛି ସହଜ।
ମାଇନସ୍ ମାର୍କିଂ ହେଲା।
ନାଇଁ ନାଇଁ ମାଇନସ୍ ମାର୍କିଂ ରେ କଟୁଛି ନା।
ହୁଁ। ସେଇୟତଲ ରହାମ।
ନହେଲେ ବୋଧେ ଆଉ ଟିକେ ଅଧିକ ମାର୍କ ରହିଥାନ୍ତା ମୋର।
ହୁଁ ବିଡିରେ ବି ସେମିତି।
ଏଥର ଦେଇଥିଲ କି ତମେ?
ହଁ। ଦେଇଥିଲି ନା।
ରିଜଲ କେ କେବେ ଆସିବ କଣ?
ବାହାରିନି କେବେ ବାହାରିବ କେବେ କେବେ ବାହାରିବ ଯେ ଏଇ ତ ମାଇନସ ରେ ଆଉ। ଫୋଟିସିକ୍ସ ଆସିଥିଲା ଫୋଟି ସେଭେନ ସାତ ମାର୍କ ମାଇସ୍ ହେଇଗଲା ଚାଳିଶ ସମାନ। ଆଉ କୁଆଡେ ଜନ୍ୟ ରାଲ ଯାଉ। ସିକଟି ପ୍ଲସ୍।
ହୁଁ କଟକ ତ ଅଧିକ ଯାଉଛି।
ହଁ ବଲା ହବନି ଦେଖି ଆସିକି ମିଳିଗଲେ ଭଲ।
ହୁଁ। ଫର୍ମ ଫିଲ ପାଇଁ କିଛି ହଁ ପଢାପଢି ଚାଲିଛି। ପଢ଼ାପଢ଼ି ଚାଲିଛି।
କୋଉଠି ଯାଉଛ ଏଇଠି ଫୁଲବାଣି ଆଲା ହକି
ଫୁଲବାଣୀ ଆକା
ଓ ହୋ। ଭଲ। ତାହଲେ। ହଁ ମ ଭଲ ମି। ବୁଝିବା ଆଉ।
ଆଉ ତମେ ହେଲେ ପଢା ପଢି ର ପାଇଯିବ ଟିକେ ବସ ଦେଖିବାର ଅଛି। ସହଜ ତ। ପ୍ରଶ୍ନ ପଡ଼ିଥାଉଛି।
ହଁ ହ। ଏଥର ବିଡିଟ ବି ଭଲ ଆସ। ଯେ ପଢୁଥିଲେ ତା ନ ପଢିକି ଗଲାନି ଆଉ। କଣ ଖାଇଛ ଏଜାଏ?
ଖାଇନି ତା ଏ ଉଠିକି ସକାଳୁ ଏଇ ଆସାଇନମେଣ୍ଟ ଏବେ କଲେଜ ଖୋଲିଗଲାଣି ନା। ସେ ଆସାଇନ୍ମେଣ୍ଟ ଯାକ ଲେଖା
ଛୁଟିରେ କନ୍ କଲ?
ଭୁବନେଶ୍ଵର ବୁଲିବାକୁ ଯାଇଥିଲି।
ୱା କୁଆଡେ କୁଆଡେ ବୁଲିଲ।
ମୁଁ ଲିଙ୍ଗରାଜ ବିନ୍ଦୁ ସାଗର ନନ୍ଦନକାନନ ତାପରେ ଗଲେ ରାଜ୍ୟ ସଂଗ୍ରହାଳୟ ଆମର ଆଉ ମୁକ୍ତେଶ୍ଵର ସେ ଲବକୁ ମନ୍ଦିର ପ୍ରାୟ ବହୁତ ମନ୍ଦିର ତାରରେ ପାର୍କ ଯାକ ଯାଉଛି ଏକାମ୍ର ବନ ଆନନ୍ଦ ବନ
ତମେ ତ ରହୁଥିଲ ସେଠି ବୁଲି ଯିବ ଆଉଥରେ ସେ ବୁଲିବା ପାଇଁ ସ୍ପେସିଆଲ ଯାଇଥିଲ।
ହଁ ଭୁବନେଶ୍ୱର ମୁଁ ଭୁଲି ପାରୁନି।
ୟା। କଣ ଆଉ ଘରେ ସବୁ କଣ କରୁଛନ୍ତି।
ମୁଁ ଏବେ ହେଲେ ଭୁବନେଶ୍ଵର ହିଁ ଅଛି ଘରେ କଣ କରୁଛନ୍ତି। ଭଲ ଥିବେ କଥା ହେଇଥିଲି। ହଁ।
ଏଇଠି ଅଛ।
ହଁ।
ସେଇ ଠି କାଇଁ କି? ବୁଲି ପାରୁନ ବୋଲିକି
ବୁଲି ଆସିଛ
ଓହୋ କେବେ ଗଲ?
ବାର୍-
ଛୁଟିରେ ମାର୍ଚ୍ଚରୁ ଅଛ ଛଅ।
ଅଛି ଆଉ
ଭାଇ! ଭଲ କେବେ ଆସୁଛ?
ଏଇ ଚାରି ପାଞ୍ଚ ଦିନ ପରେ ଯିବି ଯାଇକି।
ଓହୋ। କ୍ଲାସ୍ ଅଟେଣ୍ଡ କରୁଚ। ଦେଲି ନା ନାଇଁ?
ଡେଲି କ୍ଲାସ ଆଟେଣ୍ଡ କରୁଛି।
କରୁଛ। ଯାଉଛ କରୁଛୁ। ଚାରଶ ଚରାଇ
କରିବାକୁ ପଡିବ ଆଉ।
ଓହୋ।
ସାର ମ୍ୟାମ୍ ତମକୁ କହିବେ କରିବାକୁ ହିଁ ପଡିବ। ତୁମେମାନେ ଶିକ୍ଷକ ହବ ଠିକ ଠାକ ଅଛନ୍ତି ଷ୍ଟ୍ରି ଟ ଅଛନ୍ତି ତୁମେ ମାନେ ଶିକ୍ଷକ ହବ ତୁମେ ମାନେ ହିଁ ଏମିତି ଅବହେଳା କଲେ କେମିତି ହବ। ବୋଲି ଗାଳି କରିବେ ଆଉ।
ଓହୋ।
ସେଇ ଜିନିଷ ଯାକ ନିଜକୁ ଖରାପ ଲାଗିବ।
ହଁ ହଁ।
ତାରା
ଆ ଗାଇ ଭାବିିଯତ ଏବେଠକ ନବ କାହିଁ ଗାଳି ଶୁଣିବାକୁ ଯିବ ନ କରିକି।
ହୁଁ। ତା ମାନେ ବି ଠିକ ହିଁ କହୁଛନ୍ତି।
ହଁ। ବିଡିରେ ତ ଯାଇଥିଲୁ ଯେ ଗୋଟେ ସାର ଷ୍ଟୋରୀ ବତେଇଦେଲେ କହିଲେ ନାଇଁ ନାଇଁ। ପିଲା ଆସେ ତମେ ପୋଡା ମକା ଖାଇବାକୁ ଭଲ ପାଅ ନା, ସିଝା ମକା ସିଝା ମକା? କେତେ ଦାମ ପୋଡ ମକା କେତେ ଦାମ? ଆଉ କଞ୍ଚାଟା କେତେ ଦାମ, ଦେଖିବ ତାର କଞ୍ଚାରୁ ବଉ କଞ୍ଚା କିଣିକି ଆଣିବ ଯେତେ ଟଙ୍କା ତାଠୁ ଅଧିକ ସିଝା ଆଉ ପୋଡା ମକା ନା ନାଇଁ ସେମତି ଯେତେ ତମେ ସିଝି ସିଝି ଯିବ ଜୀବନରେ ସେତେ ତମେ ଆଗକୁ କୁ ଯିବ ଆଗକୁ ଶିକ୍ଷକ ହବ ତ ପଢ ଭଲସେ ଚଲେଇଲେ।
ଆମର ତ ଚାଲିଛି। ତୁମେ ହେଲେ ଆସ। ମିଶିକି ଯିବା ତାପରେ।
ଆସୁଛୁ।
ଆସ ଆସ।
ଆ ଆ।
ଆଉ ଘରେ ସବୁ ତୁମର କେମିତି ଅଛନ୍ତି?
ଘରେ ସବୁ ଭଲ ଅଛନ୍ତି।
କଣ କରୁଛନ୍ତି ସବୁ?
ବୋଉ କଣ ଏବେ ସରିଲା ତାର ରୋଷେଇ। ହଉ ମୋ ଭଉଣୀ ଦେଖ କଣ ଲେଖୁଛି ବାବା ଯାଇଛନ୍ତି ରୋଷେଇ ପାଇଁ
ହଉ ତାହଲେ।
ମୁଁ ବିଲେଇକୁ ଖାଇବାକୁ ଦଉଛି ହଁ ରଜ ବଢିଆ ହେଲା। ତମେ ସେଇଠି କଲ।
ନାଇଁ କିଛି ର ରଜ ବୋଲି ବି ମୁଁ ପଛରେ ଯା ମୁଁ ପଛରେ ଅଲଗା ମାନଙ୍କର ଷ୍ଟାଟସ ଷ୍ଟୋରୀ ଦେଖିକି ଜାଣିଲି କି ରଜ ବୋଲି।
ହଁ। ତମେ ଜାଣିନଥିଲ ଚଉଦ ପନ୍ଦର ଷୋହଳ ରଜ ବୋଲି।
ମୁଁ ତ ଡେଟ୍ ଜାଣୁନି ନା ବାର ଜାଣୁଚି ନା ତାରିଖ
ମାନେ ଏତେ ପଢା ବ୍ୟସ୍ତ ତ ଯେ କି କିଛି ଜାଣୁ ନାହିଁ ଆ ଆ ଆ
କିଛି ଜଣା ହିଁ ପଡୁନି ସମୟ ଯେମିତି ଦେଖୁଛି
ଯାହୋ ଆ
ଆଉ ତୁମମାନଙ୍କର ରଜ ସବୁ କେମିତି ଗଲା?
ହଁ ବଢିଆ ଗଲା ଏ ସବୁ ଖାଇ ପିଇ ସେଲିବ୍ରେସନ କଲୁ ଆଉ କଣ ପାଳନ କଲୁ ଆଉ।
କେତେ ପ୍ରକାରର ପିଠା ହେଇଥିଲା?
ହୁଁ ଇଡଲି ଖାଇଲୁ ଆଉ ଆଉ କଣ ଖାଇଥିଲୁ ମୋର ମନେ ନାହିଁ ସେତେବେଳେ ପଚାରିଥାନ୍ତ କହିଥାନ୍ତି। ମିଠା ପିଠା ଏମତି ହଁ ପୋଡ ପିଠା ଖାଇଚୁ।
ନୂଆ ଡ୍ରେସ
ନୂଆ ଡ୍ରେସ ପିନ୍ଧିଲୁ ଏଥର ଏତେ ଭଲ ହେଲାନି କିନ୍ତୁ ଚଳିବ।
ଯା ହେଉ ଯା ହେଉ
ହୁଁ।
ମୁଁ ମୁଁ ସମ ସ୍ତଙ୍କର ଷ୍ଟାଟସ ଷ୍ଟୋରି ଦେଖି କି ମୁଁ ଭାବୁଛି ଏତେ କଣ ଆଜି ପଡିଚି ସମ କଣ ସଜେଇ ହେଇକି ଶାଢୀ ପିନ୍ଧିକି ଖାଲି ଦେଉଚନ୍ତି ଫୋଟୋ ମୁଁ ସେଇଟା ହିଁ ଭାବୁଛି।
ଓଡିଶାର ଝିଅ ନାଇଁ ବୋଧେ?
ମତେ ଜଣା ହିଁ ପଡୁନି।
ଫାଷ୍ଟ ଟାଇମ ଶୁଣୁଚି କିଏ? ଆଉ ରଜ କୁ ଭୁଲି ଯାଉଚି।
ଭୁଲି ଯାଇନି ମୁଁ ଏ କର୍ମ ବ୍ୟସ୍ତତା ରେ ଟିକେ ମୁଁ ଧ୍ୟାନ ଦେଇନି।
ଅ ହାଁ ତାହେଲେ ସେଇଠି କିଛି ଗୋଟେ ଚଲେଇଚ କାମ ଚାକିରି।
ନାଁ ନାଁ ଏଇଠି କିଛି କାମ ଚଲେଇନି ବସ ଏଇଠ ପଢାପଢି ତ ଚାଲିଚି ଆଉ ଅଲଗା କିଛି କାମ ନାହିଁ।
କିଛି ତ କାମ ଗୋଟେ ଚଲେଇଚ।
ନାଁ ନାଁ।
କିଛି ତ ଗୋଟେ ଚାକିରି କରୁଚ।
ନାଁ ସେମ ନାଁ ନାଁ।
ଦିନରୁ ରାତି। ତମେ ଏକୁଟିଆ ରହୁଚ ରୁମ ରେ?
ନାଁ ନାଁ ମୁଁ ଆଉ ଜଣେ ଦିଦିଙ୍କ ସହ ରହୁଚି।
ଓ ଦି ଜଣ?
ହଁ।
ଓହୋ।
କେତେ ଜଣ ରହୁଛ?
ପୁରା ଏମିତି ରହୁଚ ବିଜାର ଲାଗୁନି କିଛି ଲାଗୁନି?
ଜଣା ହିଁ ପଡୁନି ସମୟ କେତେବେଳେ ପଳେଇ ଯାଉ ଛି ଆମର ଉଠିବାର ଠିକ ନାହିଁ।
କରୁଛି ହେଲା।
ହଉ ହଉ।